ହଁ ମୋ ଶବ୍ଦ ଶୁଭୁଛି ଆପଣଙ୍କୁ?
ହଁ ଶୁଣା ଯାଉଛି କୁହନ୍ତୁ।
ଆମ ବୋହୁତ ପଡିଆ ଆଉ ଆପଣ ମୋ ସହ ଯୋଗାଯୋଗ କରିଥିବାରୁ ବୋହୁତ ଧନ୍ୟବାଦ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆ ଆ ଆପଣ
ତ ଆ
ଅ ଅ ଭଲ ମଣିଷ ଆପଣ ଆପଣ କହୁନି ଆପଣ ଯୋଉ ଆପଣଙ୍କ ଶକ୍ତି କଥା ଆପଣ ବୋହୁତ ଦୀର୍ଘ ଦଶ ମିନିଟ୍ ପରେ ମତେ କଲ କଲେ। ଦଶ ମିନିଟ୍ ଭିତରେ ଆପଣଙ୍କ ସହ କଥା ହେଲି। ଆଉ ଆ କୁହନ୍ତୁ ଆପଣ କହୁ
ତ ମୁଁ କହୁଥିଲି ଆପଣ କେବେ କୌଣସି ଠାକୁରଙ୍କୁ ମାନେ ବିଶ୍ଵାସ କରନ୍ତିନି କି?
ଆ ନା ମୋର ଛୋଟବେଳୁ ମୁଁ ବୋହୁତ ଆଧ୍ୟମିକ ଥିଲା ଆଉ ମୋ ମମି ଜଣେ ମାନେ ମୋ ମା ସେ ଅ ତାଙ୍କର ଜଣେ ଗୁରୁଜୀ ଅଛନ୍ତି। ସେ ତାଙ୍କର ସୁ ଶିକ୍ଷା ନେଇଥିଲେ। ଆଉ ସେ ଆମେ ଆକଚାଲି ବୈଷ୍ଟମ ମାନେ ଆ ଆପଣ ଜାଣିଛନ୍ତି ବିଷ୍ଣୁଙ୍କ ଉପାସନା ଯିଏ କରନ୍ତି ସେଇ ଭଳିଆ କିଛି? ହଁ ତ ଆମେ ଆ ହଁ ତ ମୁଁ ସେମିତି ଅ ଭଗବାନଙ୍କୁ ମାନେ ତ ଏମିତି ମନ୍ଦିର ଯାଏନି। କିନ୍ତୁ ମସଜିଦ୍ ବି ଯାଏନି ମୁଁ ଘରେ ବସିକି ମାନେ ମାନେ ଭଗବାନ ତ ସବୁ ଅଛନ୍ତି ତ ଅ ସେମିତି କହିବାକୁ ଗ ବେ ଆ ମୁଁ ପ୍ରଥମେ ପ୍ରଥମେ ଟିକେ ଲୋ ଅଧିକ ଅ ମାନେ ଆ ଯଉ ଥିଲା ମାନେ ପ୍ରତି। ତାପରେ ଯେ ଏମତି ମାନେ ତାପରେ ମୁଁ ଗିତା ପଢିବା ଷ୍ଟାର୍ଟ କରଦେଲି। ଆଉ ଗୀତା ମୁଁ ଅ ଅଷ୍ଟମ ମୋର ଯେତେବେଳେ ଅଷ୍ଟମ ପକ୍ଷ ରେ ପଢ଼ୁଥିଲି ତାପରେ ଆ ଗୀତା ମୁଁ ଦରୁ ଦୁଇରୁ ତିନ ଥର ମୁଁ ପଢୁଚି ତ ଶ୍ଳୋକ ସହିତ। ଆଉ ବାଖି୍ୟା ସହିତ ବଢୁଛି ତ ତାପରେ ହିଁ ମତେ ଆ ବିଶ୍ଵାସ ହୁଏ ଭଗବାନ ଅଛନ୍ତି ଏମିତି କି କିଛି ନଥାଏ ମୁଁ ମାନିବିିନି। ଅ ତ ମାନେ ମୁଁ ଏମିତି ଦେଖାଏନି କି ହଁ ମୁଁ ମା ନୁ ସେମିତି ମନରେ ଥାଆନ୍ତି। ହଁ।
ତ ଆପଣ କେବେ କୌଣସି ମନ୍ଦିର ଯାଇନାହାଁନ୍ତି?
ହଁ ମୁଁ ମନ୍ଦିର ଯାଏ। ଆପଣଙ୍କ ଟିକେ ନେଟୱାର୍କ ସ୍ଲୋ ହଉଛି ହଁ ମୁଁ ମନ୍ଦିର ଯାଇଚି।
ଆଛା, ପୁରୀ କେବେ ଯାଇଛନ୍ତି?
ହଁ ପୁରୀ ମୁଁ ବହୁତ ଥର ଯାଇଛି ଆ ଥରେ ପରିବାର ଲୋକଙ୍କ ସହ। ଅ ଆଉଥରେ ବି ପରିବାର ଲୋକଙ୍କ ସହ। ଆଉ ଥରେ ବି ପରିବାର ଲୋକଙ୍କ ସହ, କେବେ ସାଙ୍ଗମାନଙ୍କ ସହ ଯାଇନି।
ଆଛା ତ ରଥଯାତ୍ରା ଟାଇମ କେବେ ଯାଇନାହାନ୍ତି?
ହଁ ରଥଯାତ୍ରାରେ ଅ ମାନେ ବହୁତ ହିଁ କମ ଲୋକ ଥାଆନ୍ତି ଆଉ ଦଳା ଚକଡା ହୁଅନ୍ତି ତ ସେଥିପାଇଁ ଟିକେ ଭଲ ଲାଗେନି। ଆ ମାନେ ଏତେ କମ ଲୋକ ଆପଣ ଗଣି ବି ପାରିବେନି ତ ସେଥିପାଇଁ ଟିକେ ଅସୁବିଧା ହୁଏ ମାନେ ଆ କେତେବେଳେ କିଛି ଅ ଅଘଟଣ ଘଟିଯିବ। ତ ବହୁତ ହିଁ ଛୋଟବେଳି ଯାଇ ଥିଲି ଏ ତ ଏବେ ଆଉ ଯାଇନି। ଆ ସେମିତିରେ ବି ରଥଯାତ୍ରାରେ ଯେତିକି ଭିଡ ଥାଏ ନର୍ମାଲ ଦିନରେ ମାନେ ସେତିକି ହିଁ ଭିଡଥାଏ, ଆ ମାନେ ଦର୍ଶ ନ ପାଇଁ ଆଉ ରଥଯାତ୍ରାରେ ତ ତାଠୁ ଅଧିକ ମାନେ ବଡ଼ ଦାଣ୍ଡ ପୁରା ଫୁଲ ହେଇ ଯାଇଥାଏ। ହଁ ଆ ଆପଣ କ କରିବେ ଆପଣଙ୍କ ହ। ଆ ଆପଣଙ୍କ ପତି କଣ କରୁଛନ୍ତି ଆ ପତି?
ଯୋଉ ଆମର ଉଁ ସମବାୟ ସମିତି ସେକ୍ରେଟେରୀ ଅଛନ୍ତି।
ଓ।
ସୋସାଇଟିରେ।
ବହୁତି ବଢିଆ ସେ ଆ ସେଇଟା ମାନେ ଆପଣ କିଛି କହିପାରିବେ ଆ ମାନେ ଆ ବହୁତ ଗଭିର ମାନେ ଟିକେ ଭିରକୁ ଯାଇ କହିପାରିବେ ମତେ ଜଣେ ନାହିଁ ସେଇ ସଂଗୀତିରେ କଣ କରନ୍ତି?
ଆମର ଯୋଉ ଧାନ ମଣ୍ଡି ହୁଏ, ଆ ସେ ସେଇ ମଣ୍ଡି କାମାଗ ସବୁ ବୁଝନ୍ତି। ଲୋକମାନାନଙ୍କୁ ଋଣ ଦିଆଯାଏ। ଆମର ଯେମିତି କିି ଆଃ ଆଃ ମାନେ ଧାନ ଋଣ ଦିଆଯାଏ, ଆଖୁ ଋଣ ଦିଆଯାଏ। ତ ଏ ସବୁ ଚାଷୀ ମାନଙ୍କୁ ଋଣ ଦିଆଯାଏ ଖାସ କରି। ତାପରେ ଆମର ଧାନ ମଣ୍ଡି ଯୋଉ ହ ମାନେ ଲୁକଚାଷୀ ମାନେ ଧାନ ଦିଅନ୍ତି ସେଥିରେ। ମାନେ ଗୋଟେ ଜିନିଷ ହଉଛି କଣ? ହ ମାନେ ବେଟେ ଲୋକମାନଙ୍କଠୁ ସର ତାଙ୍କର ଏଇଟା କିଣିକି ନିଅନ୍ତି। ଯଉ ଆମର
ହଁ।
ଯୋଉ ଦଲାଲ ମାନେ ଅଛନ୍ତି, ଯୋଉମାନେ ଲୋ କି ମାନେ ଚାଷୀ ମାନଙ୍କଠୁ ଏମତି କମ ଟଙ୍କାରେ କିଣିକି ନେଇକି ସେମାନେ ଚାଷୀ ମାନଙ୍କୁ ଠକନ୍ତି? ତ ଅ ଏହା ଦ୍ଵାରା ମାନେ ଚାଷୀ ମାନେ ଆଉ ଉପ ଉପକୃତ ହୁଅନ୍ତି, ମାନେ ଏଇ ସମବାୟ ସମିତିରେ ଧାନ ବିକ୍ରି କରିକି।
ଓହୋ। ହ ବହୁତ ହି ବଢିଆ। ଆପଣ ତ ବହୁତ ଧନୀ ଥିବେ ତାହେଲେ।
ନା ନା ନା ଧନୀ ନୁହେଁ ଯେ ଆମେ ଏଇଟା କିଣୁନୁ। ଅ ସିଏ ତ ସରକାରୀ ସଂସ୍ଥାରେ ଅଛନ୍ତି। ତ ଅ ସରକାରଙ୍କ ମାନେ ନିର୍ଦ୍ଦେଶ ଅନୁସାରେ?
ଯାହାବି ସେଠୁ ଉପରୁ ଆସୁଛି ନିଦ ସେଇ ଅନୁସାରେ କାମ କରୁଛନ୍ତି। ଆଉ ରହିଲା ମାସିକ ବେତନ ଯାହା ମିଳୁଛି ସେଥିରୁ ତାଙ୍କୁ ତ ଏମିତି ଧନି ପନି କିଛି ନୁହଁ, ଆମେ ବି ମଧ୍ୟବିତ୍ତ ପରିବାରର।
ଓ ହଁ ବହୁତ ହିଁ ବଢିଆ। ଆପଣ ଯୋଉ ୱା ସେ ଉପରେ ଯୋଉ ଡିପି ଲଗେଇଛନ୍ତି, ସେଇଟା ଆପଣଙ୍କୁ କିଛି କହୁନାହାନ୍ତି ଘରେ ଏମିତି? କିଛି ରଖିଛନ୍ତି ଆପଣ। ଆପଣ ଗୁଗୁଲ ରୁ ଡାଉନଲୋଡ କରିଦେଇଥାନ୍ତେ।
ନା ମୁଁ ଗୋଟେ ଜିନିଷ ମୁଁ ଏଇ ସିମ୍ ଟା ଏବେ ଜଷ୍ଟ ତିନି ମାସ ଚାରି ମାସ ଖଣ୍ଡେ ଆଣିଛି। ତ ମୁଁ କଣ ସି ଯି ଲଗେଇ ନାହିଁ। ଆଗରୁ ଏ ଜିନିଷ ଟା କିଏ ୟୁଜ କରିଥିଲା ଏ ସିମ ଟା ତ ବହୁତ ଏମି ତି କଲ ବି ଆ ଆସୁଛି ଯେ, ଆ ମାନେ କ ସିଲୁ ଭାଇ ଙ୍କୁ କଉ ଦିଅ କଣ ଏମିତି କହୁଛନ୍ତି ତ? ଆ ସେଥିପାଇଁ ମୁଁ ଏଇଟା ମୁଁ ସତ ସତ କଥା ମୁଁ ଏଇଟା ନୋଟିସ୍ ବି କରିନି ଯେ ମାନେ ଡିପି କଣ ଲାଗିଛି କଣ ମୁଁ ଚେକ୍ ବି କରିନି ଆଜି ଦେଖିକି ଚେଞ୍ଜ କରଦେବି।
ହ ହଁ ବହୁତ ବଢଆ ଆପଣ ନିଷ୍ପତ୍ତି। ଆପଣ ମାନେ ଆପଣଙ୍କ ଫଟୋ ସେଇଟା। ନା ଆଉ କାହାର ଅ ସେ
ନା ନା ନା। ମୁଁ ଟୋଟାଲ ଜାଣିନି ମୁଁ ଦେଖିନି ବି କାହାର କଣ?
ଓହୋ। ବହୁତ ହି ବଢିଆ। ତ ସେ ସେମିର
ଯେତେବେଳେ ମାନେ ସିମ୍ ଆସିଲା ଯେତେବେଳେ ସିଏମ ଆସିଲା ସିଏ ମୋ ମାନେ ସ୍ୱାମୀଜୀ ଯିଏ ଚିଏ ମାନେ ଖୋଲିଥିଲେ ତ ଡିପି ସିଏ ଆଗରୁ ହିଁ ଥିଲା।
ଯନ୍ତ୍ର ବ୍ୟହାର ନା ଜାଣିନାହାନ୍ତି
କଣ କହିଲେ?
ଆପଣ ମୋବାଇଲ ର ବ୍ୟବହାର ଠିକ ସେ ଜାଣି ନାହାନ୍ତି ବୋଧେ?
ଜାଣିଛି କିନ୍ତୁ ଗୋଟେ ଜିନିଷ ହଉ ଚି ତ ମୋବାଇଲ ମାନେ ଚଲେଇବା ପାଇଁ ଟାଇମ୍ ହିଁ ନାହିଁ। ସେଥିପାଇଁ ତ ମୋବାଇଲ ସେତେବେ ମୁଁ ଇଏ କରେନି ଯେତେବେଳେ କଲ ଆସେ ତ କଲ ବାସ୍ ନହେଲେ କେତବେଳେ ଦରକାର ପଡେ ତ ଉଁ କିଏ କହିବ ଯଦି ଅ ମାନେ ଯୁ କୁହନ୍ତି। ମେସେଜ ଫେସେଜ ଯଦି ୱାଟଶପ୍ କଣ କରେ ତ ଏଇ ଡିପି ବି ଏତେ କିଛି ମୁଇଁ କରେନି।
ଆଜ୍ଞା ଆଉ ଅ ମାନେ ଆପଣ କିଛି ପିଲାଦିନର ସ୍ମୃତି ଥିବ, ଆପଣଙ୍କ ସ୍କୁଲ ଟାଇମ ର କି, କଲେଜ ଟାଇମ ର। ଆପଣ କହିପାରିବେ ମତେ କିଛି ଅଛି ସେଇଭଳିଆ ସ୍ମୃତି ନ ପୋଡି ଖାଇ ଦେଇଛ।
ଅଛି, ଅଛି ମୁଁ କହୁଛି ମୋର ମାନେ ହଁ ଯୁକ୍ତ ଦୁଇ ମାନେ ଆର ପ୍ଲସ୍ ଟୁ ଟାଇମ୍ କଥା କହୁଛି। ଆମ ଘରଠୁ ଆମର କଲେଜ ଟା ହଉଛି ପାଞ୍ଚ କିଲୋମିଟର ତ ପାଖାପା କି ତିନି କିଲୋମିଟର, ସାଢେ ତିନି କିଲୋମିଟର ହଉଛି ଜଙ୍ଗଲ। ଆ ଆମର ସାଙ୍ଗମାନେ ସବୁ ସାଇକେଲ ରେ ମାନେ ଆସୁଥାଉ। ତ ଅଧିକାଂଶ ପିଲା ସାଇକେଲରେ ଆସୁ ତ କିଛି ଜଣ ପିଲା ଅଛନ୍ତି ସେମାନେ ମାନେ ବସ୍ ରେ ଆସୁଥିଲେ ତ ଏମିତି କିଛି ମାନେ ଗୋଟେ ଦିନ ଏମିତି ହେଲା। ଅ ମୋର ଗୋଟେ ମାନେ ମୋ ବେଷ୍ଟି ଯିଏ ମାନେ ମୋର ସବୁଠୁ ଭଲ ସାଙ୍ଗ ଯିଏ ତାର ମୋର ଆସିଥିଲୁ ସାଙ୍ଗ ହେଇକି ମାନେ ସାଇକେଲରେ ଆସିଥିଲୁ। ତ ମୋର ମାମୁ ଘର ଯେହେତୁ ସେଇ ନୂଆ ଗାଁରେ ତ ନୂଆ ଗାଁରେ ମୁଁ ରହୁଥିଲି। ତ ସେଦିନ କଣ ହେଇଛି ନା, ମୁଁ ଆସୁଥିଲି ଗାଁ ରୁ ଗାଁକୁୁ ଯାଇଥିଲି ତ ଗାଁ ରୁ ଫେରୁଥିଲି କଲେଜ ଟି କଲେଜ ରୁ ଆସିବ ବୋଲି ମାମୁଁ ଘରକୁ ଏମିତି ମାନେ ଆମର ଥିଲା ତ ରହିଯାଇଥିଲି ସେଠି ସେଠୁ ଆସିଲାଟା ସମୟରେ ଆମର ଉପର କ୍ଲାସ ର ଜଣେ ଭାଇ ହେବେ ତାଙ୍କର ଯୋ କଣ ତାଙ୍କର ମାନେ ଚିନ୍ତାଧାରା କଣ ମୁଁ, ସେମତି ତ କିଛି କହିପାରିବିନି। ଏମିତି ଆମେ ସାଙ୍ଗର ମୋର ଆସିଥିଲୁ ଆସିକି ଜଷ୍ଟ କଣ କଲେ ଜଙ୍ଗଲ ମଝିରେ ଯୋଉ ଜାଗାରେ କି ମାନେ ଏପଟ ଡାକିଲେ ଶୁଣାଯିବନି କି ସେପଟ ଡାକିଲେ ଶୁଣାଯିବନି। ଏଭଳିଆ ପରିସ୍ଥିତି ହେଲା। ହଁ ତ ମଝି ଜାଗାରେ ପୁରା ତାଙ୍କର ମାନେ ଗାଡି ଆଣିକିନା ରଖିଦେଲେ।
ହ
ତ ଗୋଟେ ଦିନ ପୂର୍ବରୁ, ଆମର ଥିଲା ହଁ ସିଏ ଏକା ଥିଲେ ତ ଗୋଟେ ଦିନ ପୂର୍ବରୁ ଆମର ମହିଳା ଦିବସ ଥିଲା।
ହଁ।
ତ ମହିଳା ଦିବସ ରେ ଜଣେ ଆସିଥିଲେ ଡକ୍ଟର ଜଣେ ଆସିଥିଲେ। ସିଏ ଆସିକି କହିଲେ ଉଁ ମାନେ ଆମେ ଏକୁଟିଆ ଯିବା ଆମ ମାନେ ଖାସ କରି ଆ ବଢ଼ିଲା ଝିଅ ହୁଅନ୍ତୁ କିମ୍ବା ସି ସ୍ତ୍ରୀ ଲୋକ ହୁଅନ୍ତୁ ଆଜିକାଲି ଟାଇମ୍ ରେ କେତେ ଅସୁବିଧା ହଉଛି ତ ସବୁବେଳେ ନିଜ ବ୍ୟାଗରେ କିଛିଟା ଏମତି ଜିନିଷ ରଖନ୍ତୁ ଯୋଉ ଯୋଉଥିରେ ଆପଣ ଅଳ୍ ପକେ ମାନେ ବଞ୍ଚି ପାରିବେ ତ ସେ ଜିନିଷ ଟା ଆମେ ଦେଖିଥିଲୁ। ତ ମୋ ସାଙ୍ଗ କଥା କହିପାରିବିନି କିନ୍ତୁ ମୋ ବ୍ୟାଗ ଗ୍ ରେ ମୁଁ ରଖିଥିଲି ଗୋଟେ ପରଫ୍ୟୁମ୍ ବଟଲ ରେ ଲଙ୍କା ଗୁଣ୍ଡ ତାକୁ ପାଣି ପକେଇକି ରଖି ଖି ଦେଇଥିଲି ତ ସେଠି ଯେତେବେଳେ ସେ ଜଗିଥିଲେ ଅ ମାନେ ସିଏ ପ୍ରକୃତରେ ମୋ ସାଙ୍ଗକୁ ପସନ୍ଦ କରୁଥିଲେ। ତ ତାଙ୍କର ଦେଇଥିଲା ଯେ ସେ ସେଠି ତାଙ୍କୁ ସେ ମାନେ ତାଙ୍କୁ ଆ କହିଲେ ଯେ ତାଙ୍କୁ ଭଲ ପାଉଛନ୍ତି ବୋଲି ଆଉ ମୋ ସାଙ୍ଗ ତାଙ୍କୁ ହଁ କରିବ ତାଙ୍କର ଜବରଦସ ତି ସେଇଟା ଥିଲା ଯେ ତମେ ବାଧ୍ୟ ହଁ କରିବା ପାଇଁ କିନ୍ତୁ ମ ମୋ ସାଙ୍ଗ କହିଲା ଯେ ଦେଖନ୍ତୁ ଆପଣ ବଡ଼ ଭାଇ ଭଳିଆ ହେବେ ତ ଉମ ମୁଁ ଆପଣଙ୍କୁ ଏମିତିରେ ବି ଚିହ୍ନିନି ଜାଣିନି, କେବଳ ଜାଣିଛି ଯେ ଆପଣ ମୋର ଉପର କ୍ଲାସ ରେ ପଢ଼ୁଛନ୍ତି ତ ସେମିତି ଉଁ ଆପଣଙ୍କ ପ୍ରତି ମୋର କି ଛି ବି ମାନେ ଭାବନା ନାହିଁ। ତ ଆପଣ ଅମ୍ ଦୟାକରି ଆପଣ ଆପଣଙ୍କ ବାଟରେ ଯାଆନ୍ତୁ ଆମର ମାନେ କ୍ଲାସ ଯିବାର ଅଛି ଆପଣ ଆମକୁ ଛାଡ଼ି ଦିଅନ୍ତୁ ଏମିତି ତା ବହୁତ କହିଲା ବେଳେ ମାନେ କହିଥିଲୁ ଆମେ ତାଙ୍କୁ ରିକ୍ୱେଷ୍ଟ କରିଥିଲୁ ତ ସିଏ କଣ ହେଲା ନା ଛାଡ଼ିଲେନି ତଥାପି ଗୋଟେ ବ୍ଲେଡ଼ ନେଇକି ଆସିଥିଲେ କହିଲେ ଯଦି ଉମ ମାନେ ନ ଇଏ କରିବ ତାହେଲେ ହାତ କାଟିଦବୁ। ସେଠୁ ମୋ ସାଙ୍ଗ ଯୋଉ ରାଗ ଚିଡ଼ିକି କହି ହଁ ରାଗଚିଡ଼ି କହିଲା ଯେ ତମେ ହାତ କାଟ ଯାହା କାଟ ଆମର କିଛି ଯାଏ ଆସ ନାଇଁ ତମେ ଯାହା କରୁଚ କର ଆମକୁ ଆମ୍ ବାଟ ଛାଡ଼ି ଦିଅ।
ଆଜ୍ଞା।
ତ ସେ ତାପରେ କଣ ସତରେ ହାତ କାଟିଦଲେ ଠିକ ଅଛି ହାତ କାଟିଲା ପର ରେ ମୋ ସାଙ୍ଗକୁ ହଇରାଣ କରିବାକୁ ଲାଗିଲା ତା ବ୍ୟାଗ ଭିଡ଼ିଲେ। ତାପରେ ଉମ ମତେ କହିଲେ ଜ ତୁ ଯା ନହେଲେ ତୋର ଅବସ୍ଥା କଣ କରିବି ମୁଁ ବି ନିଜେ ଜାଣିନି। ଗୋଟେ ବାଡ଼ିଟେ ଧରିଥିଲେ, ତ ମାନେ ସେ ଟୁ ଜଙ୍ଗଲ ଟା ତ ପାଖରେ ବାଡ଼ି ଫାଡ଼ି ତ ପଡ଼ିଥିଲା ଏମିତିରେ ଗୋଟେକି ନେଇ ଆସିିଥିଲେ। କହିଲ ନହେଲେ ପଥ ମାରିକି ମୁଣ୍ଡ ଫୁଣ୍ଡ ଫଟେଇଦେବି ମାରିଦେବି ତତେ ଯଦି ଆମ ମଝିରେ ଆସିବୁ। ଏମିତି ହେଲା ସିଏ ପୁରା କାନ୍ଦିକି ଡ଼ରିକି ଛାନିଆ ହେଇ ସାରିଲାଣି ତାପରେ ମୁଁ ସ ତ କଥା ଯେହେତୁ ଆମେ ଦି ଜଣ ହିଁ ଅଛୁ ଆ ଏପଟ ସେପଟ କେହି ବି ଆସିନାହାନ୍ତି ସେଇ ଟାଇମରେ। କ ତ ବହୁତ ଡ଼ରି ଯାଇଥିଲୁ ତାପରେ ଆସ୍ତେ ଆସ୍ ତେ କରି ବ୍ୟାଗ ରୁ ସେଇଟା ଆଣିକି ଆଖିକୁ ସ୍ପ୍ରେ କରିଦେଇକି ମାନେ ଗାଁକୁ ଦୌଡ଼ିଲୁ ଆଉ କଲେଜ ଆଡ଼େ ବି ଯାଇନୁ ସାଇକେଲ ସେଠି ଯେମିତି ସେମିତି ପଡ଼ିଥିଲା ତା ପରେ ଉମ୍ ଆସିକି ମାନେ ଗାଁ ପାଖରେ ଯେତେବେଳେ ପହଞ୍ଚିଗଲୁ କିଛି ଲୋକ ଆସିଥିଲେ ତାଙ୍କୁ କହିଲୁ ସିଏ ଯାଇକି ସାଇକେଲ ନେଇକି ଆସିଲେ ସେ ପିଲାକୁ ନିସ୍ତୁକ ମାଡ଼ ଦେଲେ ତାପରେ ଆମ କଲେଜ କୁ ଯାଇକି ଉଁ ମାନେ ଆ ଆମର ପ୍ରି ପ୍ରିନ୍ସିପାଲ କୁ ମଧ୍ୟ କୁହାଗଲା। ତାପରେ ତାଙ୍କ ବାପା ମାଙ୍କୁ ଡ଼ାକିକି